ହଁ ଭଏସ୍ କ୍ଲିୟର୍ ଶୁଣାହୋଉଚି ତ?
ଏ
ହାଲୋ?
ଆପଣଙ୍କୁ ବି କ୍ଲିୟର ଶଭୁଥିବେ ଏବେ ଅଧିକ ନଏଜ୍ ନାହିଁ।
ଏ ହଁ ନା ନା ଏବେ ନାହିଁ ଆପଣ ମତେ ସେ
ହଁ ଟିକେ ସିଏ ହଁ ଏ ଏବ୍ ଏବେ ମାନେ ସେଇଟା ଟିକେ ଡିଲେ ହୋଉଚି ମାନେ ନେଟୱାର୍କ ପାଇଁ ସିଏ ଟିକେ ଫାଷ୍ଟେ ସେମତି ହବ ତାପରେ ରେ ଠିକ ହେଇଯିବ।
ଆଛା ହଁ ସେଇ ମୋର ଆଜି ଆକଚୁଲି କଲେଜରେ କରିବାକୁ ଟ୍ରାଏ କରିଥିଲି ତ ମୋର ଗୋଟେ କଟିଗଲା ତ ମୁଁ ଆଉ କଲିନି।
ନା ନା ସେମିତି କିଛି ହବନି ସିଏ ଟିକେ ଫାଷ୍ଟେ ଏମିତି ହବ ତାପରେ ଠିକି ହେଇଯିବ।
ଆଛା ହୋଉ ଏବେ ଏବେ ନେୟା ଆପଣ କୋଉଠି ଅଛନ୍ତି ମାନେ ଭୁବନେଶ୍ଵରରେ ରୁହନ୍ତି ପା ଆପଣ?
ହଁ ମୁଁ ମଞ୍ଚେଶ୍ଵର ଆପଣ ଜାଣିଚନ୍ତି ମଞ୍ଚେଶ୍ୱର
ହଁ ହଁ ହଁ।
ହଁ ମଞ୍ଚେଶ୍ଵର ପାଖରେ ଆମ ଘର ମାନେ ସେଇଠି ରୁମ୍ ନେଇ
ଆଚ୍ଛା ଆପଣ ହଷ୍ଟେଲରେ ରୁହନ୍ତି ତାହେଲେ।
ହଁ ଆପଣଙ୍କ ମାନେ କେମିତି ରହୁଚନ୍ତି?
ଯୋଉ ଟଙ୍କପାଣି ରୋଡ ସାଇ ମନ୍ଦିର
ଟଙ୍କପାଣି ରୋଡ କୋଉଠି?
ଯୋଉ ପୁରୀ ବାଇପାସ
ହଁ ପୁରୀ ବାଇପାସ୍।
ତ ସେଇ ସେଇଠି ଗୋଟେ ସାଇ ମନ୍ଦିର ଅଛି ତ ସେଇ ସିଧାରେ ଆଉ ଟିକେ ଗୋଟେ କିଲୋମିଟର ପାଖାପାଖି ତ ସେ ପାଖରେ ଆମ ଘର।
ଓହୋ।
ଆଜ୍ଞା ହଁ ମାନେ ଯୋଉ କଳ୍ପନା ତ ଜାଣିଥିବେ?
ଅ-ଅ-କଳ୍ପନା ମୁଁ ଜାଣିନି ଆକଚୋଲି ଟିକେ ବି ଏତେ।
ଆଚ୍ଛା ହଁ ଆଚ୍ଛା ହଁ ଆପଣ ତ ହଷ୍ଟେଲରେ ରୁହନ୍ତି ମାନେ ଆପଣଙ୍କ ଘର ଏଇଠି ନଅ ଥିବ ତ ବେଶୀ ଜାଗା ଜାଣନଥିବେ।
ମାନେ ମେସ୍ ଭଳିଆ।
ଆଚ୍ଛା ବୁଝିଲେ ତ ଆପଣ ତାହେଲେ ଖାଇବା ବନୋଉ ଥୁବେ ନିଜେ ନିଜେ?
ହଁ ନିଜେ ବି ବନୋଉଛି ଖାଇବା ଆ-ବେଳେ ବେଳେ ହୋଟେଲରେ ଏମିତି
ହଁ ହଁ ହଁ ଆପଣଙ୍କୁ ତାହେଲେ ଖାଇବା ବନେଇ ଆସ୍
ଆଜ୍ଞା? ହଁ ହଁ ସେମିତି ଆପଣ ହଁ ପାଣି ଗରମ କରିପାରିବି ଚାହା
ଆଉ ତାହେଲେ ମାନେ ମେସରେ କେମତି କଣ ଖାଆନ୍ତି ଖା-ପାଣି ଚାଆରେ ତ ମାନେ ହେଇଯିବନି ନା।
ହଁ ମ୍ୟାଗି ବି କରିପାରିବି।
ମାନେ ଆଉ ଭାତ ଡାଲି କେମତି ଖାଆନ୍ତି ନା ସାଙ୍ଗ କିଏ ବନାଏ।
ହଁ ସାଙ୍ଗ ଅଛନ୍ତି ସାଙ୍ଗ ବୋହୁତ ହିଁ ଏକ୍ସପର୍ଟ ଅଛନ୍ତି।
ଓହୋ ତାହେଲେ ଆପଣଙ୍କୁ ବେଶୀ ପରିଶ୍ରମ କରିବାକୁ ପଡୁନଥିବ?
ନା ପରିଶ୍ରମ କରିବାକୁ ପଡେନି କିନ୍ତୁ ବେଳେ ବେଳେ କରିବାକୁ ପଡେ। ହଁ।
ଆଚ୍ଛା ହଁ। ହ୍ୟାଲୋ।
ଯେ କି ସଉଦା ହଁ ମୁଁ ଏବେ ଆପଣ ଆଇ ଏମ ଏଫ ଆଇ ଏମ ଏଫ ପାର୍କ ଜାଣିଛନ୍ତି ଆପଣ? ଜାଣିନଥିବେ
ନା ନା ଜା
ସେଇ ସେଇଟା ଏଇଠି ପାଖରେ ଅଛି ସେଇ ମୁଁ ସେଇଠିକ ଯାଇଛି ଏବେ ପାକ୍ ଏଇଟା ମୁଁ ସେଠି ମାନେ ଦେଇ ଦେଇ ଛି ସଉଦା ଦେଇ ଦେଇଚି ତ ଏବେ ଏଠିକି ଆଇଛି। ହଁ ଆପଣ ଜାଣିପାରୁଥିବେ
ଆଛା।
ମେସ ରେ ଟିକେ ହଁ ଟିକେ ସେ ପାଟିିତୁଣ୍ଡ ମାନେ ଟିକେ ଆ ତାର ବି ସରାଉଣ୍ଡିଙ୍ଗ ଠିକ ଠାକ୍ ନଥାଏ। ତ ମୁଁ ବାହାରକୁ ପଳେଇ
ହଁ ବୁଝିପାରୁଛି ତାହେଲେ ଆପଣ ମାନେ କଥା ହେବା ପାଇଁ ଆପଣ ସବୁବେଳେ ବାହାରକୁ ହିଁ ପଳେଇ ଆସନ୍ତି ମେସ ରେ
ହଁ ମୁଁ ହଁ ମୁଁ ବାହାରି ହିଁ ଥାଏ ପ୍ରାୟ ଟାଇମ୍ ଆଉ ସେ ମେସରେ ଥିଲା ବଳେ ମୁଁ ସେ ଯୋଉ ଅଛନ୍ତି କେତେକ କୁକୁର ତାଙ୍କୁ ବାହାରକୁ ବାହାର କରିଦିଏ ସେ ବାହାରେ ଭୋକିଲା ବେଳେ ମୁଁ ଭିତରେ କଥା ହେଇଯାଏ।
ଆମର ବି ମାନେ କଣନା ଆମର ଆକଚୁଆଲି ସେ ଯୋଉ ଆଟ୍ସ ବ୍ଲକକୁ ଆମେ ଯାଇଥିଲୁ ତ ସେଇ ସମୟରେ ଜଣଙ୍କ ସହିତ କଥା ହବାକୁ ପଡିଲା ମତେ ତ ସେଇ ସମୟରେ କଣ ନା ମାନେ ଲିଫ୍ଟରେ ଆମର ପୁରା ଫିଫ୍ଥ୍ ଫ୍ଲୋର ନା ତ ଲିଫ ଟରେ ଯିବାକୁ ପଡିବ ତ ଲିଫ୍ଟ ରେ ଯିବୁ ବୋଲି ମାନେ ବହୁତ ସାରା ଗ୍ରୁପ ରେ ସମସ୍ତେ ପାଖାପାଖି ସାତ ଆଠ ଜଣ ପିଲା ତ ସମସ୍ତେ ହଉଛନ୍ତି ଲିଫ୍ଟ ଫ୍ଟ ରେ ଥିଲେ ତ ମୁଁ ମାନେ କେବଳ କଥା ହେବି ବୋଲି ମୁଁ ଜାଣିଛି ସେମାନେ କଥା କେଉଁ ଭଳି ଭାବରେ ହେବେ ତ ମତେ ଶିଡିିରେ ଆସିବାକୁ ପଡିଲା।
ତ ହଁ ଆପଣ ଶିଡିିରେ ଆସ ଖ ପାରିବେ ଆପଣ ଆ ବିକଳାଙ୍ଗ ପାଇଁ ଯୋଉ ଥାଏ ମାନେ ଗଡାଣି ତା ଦେହରେ ବି ଖସ୍ ବସି ଆସିପାରିବେ
ହ କାରଣ ସେ ସେମାନଙ୍କ ଆ ମାନେ ସେମାନଙ୍କ ପାଖରେ ଥିଲେ ସେମାନଙ୍କର କଥା ହେଇ ହବନି
ହଁ ସେଇ କଥା ଆପଣ ଟିକେ ଭୋକା ଭୋକି କୁ ଆପଣ ଟିକେ ଟ୍ରାନ୍ସଲେଟ କଲା ବେଳକୁ ଟାଇମ ଲାଗିବ ତ ଆପଣ ମଣିଷଙ୍କ ସହିତ ବି କଥା ହେଇପାରିବେ।
ହଁ ହଁ ବୁଝିଲି।
ଅ ହଁ ଆପଣ ବହୁତ ହିଁ ପ୍ରଡକ୍ଟିଭ ଡେ ଆଜି ବାହାର କରୁଛନ୍ତି ଯେହେତୁ ଆଉ ଆଜି ଶୋଇକି ଉଠିଛନ୍ତି ଏବେ କଥା ହଉଛନ୍ତି ଏବେ ଆପଣଙ୍କର ଏଇ କାମ ମୋରେ ଆ ବ୍ୟସ୍ତ ରହିବେ ନା ଆଉ କୁଆଡେ କିଛି ମାନେ ଆପଣ ବା ହା କିଛି ଟିଉସନ କୋଚିଂ କ୍ଲାସ ଥିବ କି କିଛି ସେମିତି କିଛି ନାହିଁ।
ନା ସେମିତି ଏବେ କିଛି ନାହିଁ ମାନେ ଏବେ ଏହି କାମଟି ହିଁ କରିବି କାରଣ ବହୁତ ଦିନ ହେଲାଣି ରହିଗଲାଣି ତ କରିବାକୁ ପଡିବ ଯେହେତୁ ସାରିବାକୁ ପଡିବ। ତ ମାନେ କାଲି ପାଇଁ ଆକ୍ଚୁଆଲି ବହୁତ ସାରା କାମ ରହିଯାଇଛି ତ କାଲି ହେଇ ନପାରେ ତ ଆଜି ହିଁ ମତେ ଟିକେ ଟ୍ରାଏ କରିବି ସାରିଆକୁ ଆଜି ରାତି ସମୟରେ ନ ଲେ ଆଉ ଯାହା ଯେ ଟିକେ କାଲି କରିବି ଦେଖିବା କଣ ହଉଛି କଲେଜ ସମୟରେ ମାନେ କଲେଜ ସମୟରେ କଣନା ସନ୍ଧ୍ୟା ବେଳେ ହିଁ ଯାହା ଟାଇମ ମିଳୁଛି। ନହେଲେ ଆଉ ସଖାଳେ ଜମା ହେଇପାରୁନି କି କଲେଜ ଟାଇମ ରେ ବି ଯତ ଜମା ବି ହେଇପାରୁନି ତ ଯାହାବି ହଉଛି ସନ୍ଧ୍ୟା ବେଳେ ତ ସେଇ ସେଥିପାଇଁ କଲେଜ ଟାଇମ ରେ ଟିକେ ଅସୁବିଧା କାଲି କଣନା ଟିକେ ଛୁଟି ଅଛି ଯେହେତୁ କାଳେ ଟିକେ ବି କଥା ହେଇ ହବ ମାନେ ଥିବେ ବହୁତ ଜଣ ଫ୍ରି ଥିବେ।
ହଁ ମାନେ ଆପଣ ଅ ରବାରେ ଆ ତ ଆପଣ କାଲି ବହୁତ ହିଁ କାମ କରୁଚନ୍ ତ ଆପଣ କାଲି ବ୍ୟସ୍ତ ଅଛନ୍।
ଆଜ୍ଞା ହଁ।
ହଁ ଆଉ ମାନେ କୁଆଡେ କିଛି ବୁଲିଆର ଯିବାର ଅଛି ନା ସେମିତି କିଛି ଜାଣିନାହାନ୍ତି ଆପଣ ଯ କାଲି ହିଁ ଭାବିଦେବେ।
ନା ବୁଲିବାର ତ ସେମିତି କିଛି ନାହିଁ। ତ ଏମିତି ମୁଁ ରବିବାର ଖାଇବା ଫାଇବା ବନାଏ ତାପରେ ମାନେ ଟିିକେ ଏମତି ସବୁ ୟୁନିଫର୍ମ ସଫା ଏଇ ସବୁ ଛୋଟ ଛୋଟ କାମ ହେଇ ହିଁ ଟାଇମ ପଳାଏ।
ହଁ ଏଇଟା ବି ବହୁତ ହିଁ ଭଲ କାର୍ଯ୍ୟ ଆପଣ ଅ ୟୁନିଫର୍ମ ସଫା ଆଉ ରୋଷେଇ କରିବାରେ ଆପଣଙ୍କ ଦିନ ପଳଉଚି, ତାପରେ ଖରାବେଳେ ଆପଣ ଶୋଉଥିବେ ବୋଧେ ନା ସେତେବେଳେ ବେଳେ ରିଲ୍ସକ୍ରୁଲ କରୁଥିବେ, ଆପଣ ରିକ୍ସ ସ୍କୁଲ୍ କରିବାକୁ ବହୁତ ହିଁ ଆପଣଙ୍କୁ ଭଲ ଲାଗେ।
ହଁ ମୋର ତ ମୁଁ ଆସିବି ମାନେ ମତେ ମାନେ ମତେ ଲାଗେ ଯେମତି ହିଲ୍ସ ଟା ସ୍କଲ୍ କଲେ ମାନେ ଟିକେ ମାନେ ବଡିରେ ଏନର୍ଜି ପଶିଯାଏ।
ହଁ ତାପରେ ଏନର୍ଜି ଲସ୍ ହେଇ ହେଇ ଯାଏ, ତାପରେ ନିଦ ବି ମାଡେ।
ହଁ ହଁ ସେଇଟା ତ ହୁଏ ମାନେ ମୁଁ ଫାଷ୍ଟ ଆସ୍ ସିବି ମାନେ ଫାଷ୍ଟ ନୋଟିଫିକେସନ ଚେକ୍ କରିବି କିଏ କଣ ସବୁଆଡେ ସ୍ନାପଚାଟ ଇନଷ୍ଟାଗ୍ରାମ ଭର୍ତୀ ସବସେ ବଡା ସବୁ ଦେଖିଦେବି ତାପରେ ସବୁ କାମ ସରିଗଲା ପରେ ତାପରେ ରିଲ ସ୍କ୍ରଲ୍ କରିବି ରିଲ ସ୍କ୍ରଲ୍ ସ୍କ୍ରଲ ରିଲ୍ସ ସ୍କ୍ରଲ କରି ସାରିଲା ପରେ ତାପରେ ମାନେ ମତେ ଟିକେ ଶାନ୍ତି ଲାଗେ।
ଆପଣ ରିଲ୍ସ ସ୍କ୍ରଲ କରି ବହୁତ ଶାନ୍ତି ପାଉଛନ୍ତି ଆଉ ତ ଆଉ ଅ ମାନେ ଅ କିଛି ସେମିତି ଅ ରୋଷେଇ କି ଆଉ କିଛି ତ କରିବାକୁ ପଡ ଆପଣ ମମି କରିଦଉଥିବେ। ଏଠି ତ ଆମକୁ ରି ସ୍କୁଲ ଛଡା ରୋଷେଇ ବି କରିବାକୁ ପଡେ। ତ ସେଥିପାଇଁ ଟିକେ ସାହାଯ୍ୟ କରିବାକୁ ପଡେ। ଅ ମତେ କାନ୍ଦିବାକୁ ବି ପଡେ ପିଆଜ କାଟିଲା ବେଳେ। ଆଉ ରସୁଣ ଅଦା ଛେଚୁ। ହଁ ଆଉ ବେଳେ ବେଳେ ହଁ ମୁଁ ବହୁତ ହିଁ ଷ୍ଟ୍ରଗଲ କରୁଛି। ଯେହେତୁ ଆଉ ଆ ରୋଷିଆ ତ ହେଇଯିବି। ବୋଧେ ପାଠ ପଢାରେ କିଛି ନ ହେଇପାରେ ରୋଷିଆ ହେଇଯିବି ମୁଁ। ମେଶ୍ ରେ ଜେତି ଆମେ ହଁ ମତେ ପାଣି ଗରମ ଆସୁଥିଲା। ଏବେ ଭାତ ବି ପକେଇ ଆଉଛି ତା ଦେହରେ ମାନେ ଚାଉଳ। ଭାତ ପକେଇବି କେମତି ଚାଉଳ ପକେଇବ। ଅ, ଆ, ହଁ ବେଳେ ବେଳେ ନଧୋଇକି ବି ପକେଇ ଦଉଚି। ତ ଫୁଣି ତାକୁ ଫୋପଡା ହଉଛି ଫୁଣି ଥରେ ଆଉଥରେ ଚାଉଳ ପୁଡୁଛି ତ। ସେ ଟିକେ ଅସୁବିଧା ହଉଚି ମୁଁ ଟିକେ ନୂଆ ଆସିଚି ଏଇ ପୃଥିବୀକୁ ମାନେ ମେସ୍ କୁ।
ହଁ ଘରେ ତ ଆପଣ କି କିଛି କାମ କରୁନଥିବେ ଆପଣଙ୍କର ବି ମାମା କରିଦଉଥିବେ ତ ଏବେ ଏକୁଟିଆ ଯେହେତୁ ସବୁ କାମ ଆପଣଙ୍କୁ ହିଁ ସବ୍। ସମ୍ଭାଳିବାକୁ ପଡୁଥିବ
ହଁ ମୁଁ ସେଠି ମାନେ ଆମେ ଆକ୍ଚୁଆଲି ପାରାଦୀପରେ ରହୁଥିଲୁ ସେଠି ମାନେ ଥିଲାବେଳେ ସେଠି କିଛି ଅସୁବିଧା ହୁଏନି ସେଠି ଆମର ମାନେ ଆ ଫ୍ୟାମିଲିରେ ଯେମିତି ପରିବାର ଆପଣ ଜାଣିଥିବେ ବାପା ମା ଭାଇ ଆଉ ଗୋଟେ ମୋର ସାନ ଭଉଣୀ ଅଛି ମାନେ ତିନି ଜଣ ଅଛୁ ହଁ ଆଉ ତ ଅ ସେତେବେଳେ ମାନେ ଅ କେତେବେଳେ ଭଉଣୀ କରିଦିଏ କେତେବେଳେ ମା ବି କରିଦିଅନ୍ତି ଏମିତି କିଛି ଅସୁବିଧା ସୁଧା ତ ନଥାଏ ଏଠି ଟିକେ ଅସୁବିଧା ହଉଚି କିନ୍ତୁ ଚଳିବ।
ଆଛା ହଁ ଆପଣଙ୍କର କଣ ବଡ ଭଉଣୀ ନା ସାନ ଭଉଣୀ?
ସାନ ଭଉଣୀ ଅଛନ୍ତି ସାନ ଭଉଣୀ ମାନେ ସେଭେନ୍ତ୍ ରେ ପଡୁଛି ତାକୁ ବି ରୋଷେଇ ଆସେ।
ହ ଆଛା ଭଲ ତାହଲେ।
ହଁ ଆଉ ଆ ସେମିତି ଆ ଯଉ ଆଉ ଏଠି ମାନେ ଟିକେ ହଇରାଣ ହେଲେ ବି ଚଳିବ ଆ ପାଠ ପଢା ପାଇଁ ଆ କରିବାକୁ ପଡେ ତ ଏମିତି ଆଉ ତ ସେମିତି କରୁଚି ଆଉ ଦେଖିବା ଯଦି ମାନେ ଇଣ୍ଟରନସିପ ରେ ଏ ଯୋଉ ଯଦି ଉଁ ଉଁ କୁଆଡେ କିଛି କଲେଜ ମାନେ ନେଲା ତାହେଲେ ଭଲ କଲେଜ ରୁ କିଛି ଆସୁନି କଲେଜ ଉପରୁ ଭରସା ଉଠିଗଲାଇଁ। ତ ମୁଁ ଭାବୁଚି ଗୋଟେ ମୋମୋ ଦୋକାନ ଖୋଲିବି। ଆଉ ହଁ ଆ ସେମିତି ଉଦ୍ଦେଶ୍ୟ ନାଇଁ ପାଠ ପଢା ହେଲେ ହବ ନହେଲେ ନାହିଁ ପୁରା କାମ ଅଛି ମୁଁ। ଆଉ ଯଦି ହେଲା ହେଲା ଭଲ କଥା ନହେଲେ ନାଇଁ।
ଆଜିକାଲି ତ ମାନେ ଗୁପ୍ ଚୁପ ବାଲା ଦହିବରା ବାଲା ମୋମୋ ବାଲା ସେମାନେ ଯେତିକି ମାନେ ଇନକମ୍ କରିଥିବେ ମାନେ ଲୋକ ପାଠ ପଢିକି ଇଞ୍ଜିନିୟର ହେଇକି ମାନେ ତାର କିଛି ବି ନୁହଁ। ଖାଲି ଖାଲି ଗୋଟେ ଡିଗ୍ରୀ ଟା ହିଁ ଧରିଦବା କଥା ଆଉ କିଛି ନାହିଁ।
ହଁ ମାନେ ଆମେ ସବୁ ଡିଗ୍ରୀ ଏ ଲଗା ଗଧ ଆମେ ସେଇ ଭଳିଆ ହିଁ ବାହାରିବୁ ଆଉ। ଅ ଯେହେତୁ ଆପଣ କହୁଚନ୍ତି ସେଇ କଥା ଯୋଉ ଗୁପଚୁପ୍ ଇଏ ଆପଣ ବି ଇନସଷ୍ଟାଗ୍ରାମ ବହୁତ ହିଁ ଦେଖି ଦଉଚନ୍ତି ଯାହା ଲାଗୁଚି।
ହଁ ହଁ ହଁ ଠିକ କହିଲେ ଆପଣ।
ହଁ ତ ଏଇଟା ଷୋଳ ସେକେଣ୍ଡ ଯାଇ ବିି ରୁହନ୍ତୁ ଆପଣ ଏମିତି କିଛି ଅସୁବିଧା ନାହିଁ। ତଥାପି ଆପଣ କାଟି ପାରିବେ।
ଆପଣ କଲ କରିଥିଲେ ନା, ହଁ ନହେଲେ ଆଉ ଥରେ କଲା ବେଳେ